ଭାଇ
ଶୁଭ ସନ୍ଧ୍ୟା ଆଜ୍ଞା, କେମିତି ଅଛନ୍ତି ଭାଇ?
ଭଲ ଅଛି ଭାଇ, ତମେ କେମିତି ଅଛ?
ହଁ, ମୁଁ ବି ବହୁତ ଭଲରେ ଅଛି। କଣ କରୁଥିଲେ ଏବେ ଆପଣ ତାହେଲେ?
ମୁଁ ଏବେ ଏଇ ଟିକେ ପଢା ପଢି ଚାଲିଚି।
କଣ ପଢାପଢି କରୁଚନ୍ତି ଆଜ୍ଞା?
ମୁଁ ଟିକେ ଫିଜିକ୍ସ ପଢ଼ୁଥିଲି ବସିକି।
ଓହଁ, ସେ ଜ୍ଞାନ ବିଜ୍ଞାନ ଉପରେ।
ଆଜ୍ଞା, ଆପଣ କଣ କରୁଚନ୍ତି?
ମୁଁ କିଛି ନାହିଁ, ଆପଣ ଯେମିତି କହିଲେ ଫିଜିକ୍ସ ପଢୁଥିଲେ? ମୁଁ ସେମିତି ସେ ଦୂରସଞ୍ଚାର ଯନ୍ତ୍ର ତାର, ମାନେ ଗୋଟେ ଡି ୟୁଜ୍ ଉପରେ ମୁଁ ମାନେ ଲାଗି ପଡିଥିଲି ମୋବାଇଲ୍ ରୁ ଆଉ।
କଣ ୟୁଜ୍ କରୁଚନ୍ତି ଟିକେ କୁହନ୍ତୁ?
କଣ ଆଜ୍ଞା ୟୁଜ୍ କରିବା, ଯେମିତି କି ଏବେ ମାନେ ଆପଣ ତ ଜାଣିଥିବେ, ବିଜ୍ଞାନ ଏତେ ମାତ୍ରା ହେଲେ ଉପରକୁ ପହଞ୍ଚି ଗଲାଣି ଯେ ଆଉ, ମାନେ ଦୁନିଆର ଯୋଉ କୌଣସି ଯିଏ ବି ଯୋଉ କୌଣସି ସ୍ଥାନରେ ଥିଲେ ବି ଆମେ ତାକୁ ଗୋଟେ ମିନିଟ୍ ରେ ବି କଲ୍ କରି, ତା ସାଙ୍ଗରେ ତାର ମାନେ ହାଲଚାଲ୍ ଆଉ ଦେଶର ପାଣିପାଗ, କଣ କେମିତି ସବୁ ଜାଣିପାରୁଚେ।
ନିଜର ଯୋଗାଯୋଗ କୁ ବହୁତ ପାଖକୁ ନିକଟକୁ ନେଇ ଆସିଚି, ଆଗରୁ ଯୋଉ ଜିନିଷ ପାଇଁ, ମାନେ ଯୋଉ କାମ ପାଇଁ, କି ଯେମିତି ଆମେ କଥା ହବା ପାଇଁ ଆମେ ଯେମିତି ଟେଲିଫୋନ ବୁଥ୍ କୁ ଯାଉଥିଲେ, ସେଠି କଥା ହଉଥିଲେ କି ଚିଠି ଲେଖୁଥିଲେ, ଆମକୁ ଯେତିକି ସମୟ ଲାଗୁଥିଲା ବର୍ତ୍ତମାନ୍ ବିଜ୍ଞାନ ଯେତିକି ଆଗକୁ ବଢିଲାଣି ସମୟ ସହିତ ଆମେ ବି ତା ସହିତ ତାଳ ମିଳେଇ ଆମେ ବି ଆଗକୁ ବଢି ଚାଲିଚେ
ନିଶ୍ଚୟ, ନିଶ୍ଚୟ।
ତ ତା ଯୋଗୁ, ହଁ।
ଆପଣ ତ ଜାଣିଥିବେ, ଆଗରୁ ଚିଠି ଗୁଡାକ, ପହଞ୍ଚ ପହଞ୍ଚିବା ପାଇଁ କେତେ କେତେ ମାସ ମାସ ଦୁଇ ମାସ ସମୟ ନେଇଯାଉ ଥିଲା, ଆଉ କେତେରେ ଏମିତି କେତେଟା ସମୟରେ ବି, ଚିଠି ଗୁଡାକ ମଧ୍ୟ ଠିକ୍ ଜାଗାରେ ପହଞ୍ଚି ପାରୁନଥିଲା।
ଆଉ ମାନେ ତାଙ୍କର ପରେ, ଯିଏ ମାନେ ଯିଏ ଚିଠି ପ୍ରାପ୍ୟ ଯିଏ ସେମାନେ ନିଜର ଘରର କଥା, କି କଣ ଯଦି ଚିଠିରେ କିଛି ଉପକାରିତା ଜିନିଷ ଅଛି, ତାହେଲେ ସେମାନେ ଠିକ୍ ସେ ଜାଣି ପାରୁନଥିଲେ। ତ ତାହା ଦ୍ଵାରା ବହୁତ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଆଉ ଟେଲିଫୋନ ବହୁତ ଯାଇକି କଲ୍ କରିବା ବହୁତ ମାନେ କଷ୍ଟକର ହେଇଯାଉଥିଲା। କଣ ପାଇଁ ନା କେତେ ଲମ୍ବା ଲାଇନ ଥିବ ଆଉ କେତେବେଳେ ବି କଲ ଲାଗୁଥିବ ନ ଲାଗୁଥିବ ସେଇଟା ବି ଗୋଟେ ମଧ୍ୟ ଅସୁବିଧା ରହୁଥିଲା।
ସେଥିରେ ଲାଗିବା ନ ଲାଗିବାର ବହୁତ ଅସୁବିଧା ହୁଏ। ବେଳେ ବେଳେ ଯେତେ ବେଳେ ଗୋଟେ ଲାଇନ ବିଜି ଥିବ ମାନେ ବ୍ୟସ୍ତ ଥିବ। ସେତେବେଳେ ଲାଗିବାଟା ଭାରି ଉଁ କଷ୍ଟ। କଷ୍ଟକର ବେପାର। ତା ପଛରେ ଆପଣଙ୍କ ପଛରେ ବି ଲମ୍ବା ଲାଇନ ଥିବ। ସେମାନେ ବି ଅପେକ୍ଷା କରିଥିବେ ଆମେ ଏମ ଫୋନ କରିବୁ କଥା ହେବୁ।
ଆପଣ ଯଦି ଟିକେ ବିଳମ୍ବ କରିଦେଲେ ତାହେଲେ ସେମାନେ ପଛପଟୁ ଚିଲଉଥିବେ ଜଲ୍ଦି କର, ଜଲ୍ଦି କର ଇଏ ସିଏ। କରିକି ବହୁତ ଜୋର ସେ ଚିଲଉଥିବେ। କିନ୍ତୁ ଏବେ ଆମେ କଣ କରଛେ ନା ବିଜ୍ଞାନର ଏତେ ମାତ୍ରାରେ ଅଗ୍ରଗତି ଯୋଗୁ ସବୁ ଆମ ହାତ ପାହାନ୍ତରେ ମିଳି ଯାଉଛି। ମାନେ ବିନା ଅନାୟସରେ ଆପଣଙ୍କୁ ସ ସବୁ ମିଳିଯାଉଛି ଏମିତି କହିଲେ ଚଳେ।
ଆମେ ବର୍ତ୍ତମାନ ସେତେବେଳେ ହଉଥିଲା ଯେ ଆମେ ଫୋନ କରିକି ଫୋନ ମାଧ୍ୟମରେ ଆମେ କଥା ହେଇ ପାରୁଥିଲି। ଏବେ ତ ଏମିତି ସମୟ ଆସିଲାଣି ଯେ ବିନା ଫୋନ କରିକି ବି ଆମେ ଦୁଇ ସେକେଣ୍ଡ ରେ ମେସେଜ ମ ଉଁ ନିଜର ମେସେଜ ମାଧ୍ୟମରେ ଆମେ ଜାଣିପାରୁଛେ ଯେ ଜଣେ କଣ କରୁଚି? କେମିତି ଅଛି? ଫୋନ କରିବାକୁ ବି ଏବେ ଦରକାର ପଡୁନି।
ହଁ ସବୁ ସେ ବିଜ୍ଞାନର ଅଗ୍ରଗତି। ଆଉ କଣ କରିବା?
ଏଇ ଯେତେବେଳେ ଆଗକୁ ଆଗକୁ ଆମେ ବଢି ଯାଉଛେ ଆ ଏବେ ସେତିକି ପରିମାଣର ଇଣ୍ଟରନେଟ ର ବି ଚାହିଦା ବଢୁଛି। ଇଣ୍ଟରନେଟ- ଇଣ୍ଟରନେଟ ର ବି ଆମର ତାର ବି ବିକାଶ ଘଟୁଛି। ଆଗରୁ ଯେତେ ଧୀରେ -ଧୀରେ- ଧୀରେ- ଧୀରେ ଆମେ ଉଁ ଇଣ୍ଟରନେଟ କୁ ୟୁଜ କରୁଥିଲେ ବର୍ତ୍ତମାନ ତ ଆହୁରି ସି ଅଧିକ -ଅଧିକ ତ ଇଣ୍ଟରନେଟ ର ବେଗ ବଢି ଯାଇଛି। ଯେତିକି ପରିମାଣର ଆମେ ଡାଟା ୟୁଜ କଉ ଆମେ ଉଁ ବ୍ୟବହାର କରୁଥିଲେ ଏବେ ଦ ଏବେ ଆହୁରି ବଢି ଯାଇଛି। ଏବେ ତ ଅସରନ୍ତି ଡାଟା ହେଇଯାଇଛି।
ହଁ ସେଇଟା କେବଳ ବ ମାନେ ସମ୍ଭବ ହେଇଛି ବ୍ୟବହାରୀ ବ୍ୟବହାରକାରୀ ମାନଙ୍କ ପାଇଁ। କଣ ମାନେ ବ୍ୟବହାରକାରୀ ମାନେ ଯେତିକି ମାନେ ଯେତିକି ପରିମାଣ ସବୁ ବ୍ୟବହାର କରୁଛନ୍ତି ସେଇ ମାତ୍ରାରେ ମାନେ ଆମର ସରକାର ମଧ୍ୟ ସେତିକି ମଧ୍ୟ ଦୃଷ୍ଟିକ୍ଷେପ କରୁଛନ୍ତି ଯେ ହଁ ଲୋକମାନେ ଏତିକି ବ୍ୟବହାର କରୁଛନ୍ତି ତ ଆମେ ଯଦି ଆହୁରି ଧୀରେ ଧୀରେ ସବୁ ପ୍ରକାର ସୁବିଧା ଯୋଗେଇବା ତାହେଲେ ଆମ ଦେଶ ବହୁତ ଉନ୍ନତି ହେଇପାରିବ। ଆମେ ଯେମିତି ଏବେ କଣ ଆମେ ଅଛେ ଡେଭଲପିଙ୍ଗ ନେସନ ଯୋଉଟା ଆମେ କହୁଛେ ମାନେ କଣ ବିକାଶ ଉନ୍ମୁଖୀ। ହଁ। ବିକଶୀଳ ନାଇଁ ଆଜ୍ଞା ବିକାଶଉନ୍ମୁଖ କି କଣ ପାଇଁ ନା ବିକାଶଶୀଳ ଯୋଉଟା କି କଣ କୁହନ୍ତି ଅ ଯୋଉମାନେ ଅଲରେଡି ପହଞ୍ଚି ଗଲେଣି। ମାନେ ଯୋଉମାନେ ଯେମିତି ଜାପାନ, ଅଷ୍ଟ୍ରେଲିଆ
ନାଇଁ ଆଜ୍ଞା। ସେଇଟା ସେମାନେ ହେଲେ ବିକଶିତ ରାଷ୍ଟ୍ର। ଆମେ ବିକାଶ ଉନ୍ମୁଖୀ ବା ବିକାଶଶୀଳ ରାଷ୍ଟ୍ର। ଆଜ୍ଞା, ହଁ ବିକାଶ ଉନ୍ମୁଖୀ ରାଷ୍ଟ୍ର।
ତ ସେଥିପାଇଁ ମାନେ ଚାହିଦା ବି ବଢି ବଢି ଯାଉଛି। ଆପଣ ଯେମିତି ଆପଣ ଆମ ପିଲା ବେଳେ ଦେଖିଥିବେ। ଦଶ ଟଙ୍କିଆ ସିମ୍ କାର୍ଡ ଆସୁଥିଲା ଆମେ ସେଇଟାକୁ ସ୍କ୍ରାଚ କରୁଥିଲେ। ଆଉ ତାକୁ ମୋବାଇଲ୍ ରେ କଣ ଗୋଟେ ନମ୍ବର ମାରିକି ପକଉଥିଲେ। ଆଉ ସେଇଥିରେ ଆପଣ ଆମର ମାସ ମାସ ଚାଲି ଯାଉଥିଲା ମାସ ଦି ମାସ ଏମିତି ତିନି ମାସ ଏମିତି ବି ଚାଲି ଯାଉଥିଲା କିନ୍ତୁ ଏବେ କଣ ହେଇଛି ନା ମୋବାଇଲ୍ ସାହାଯ୍ୟରେ ଆମେ। ଘରେ ବସିକି ବି ରିଚାର୍ଜ କରିପାରୁଚେ ଆଉ ସେ ଦୋକ୍ ସେ ଯୋଉ କାର୍ଡ ଗୁଡ଼ା ଆସୁଥିଲା। ଆଉ ସେ କାର୍ଡ ଗୁଡାକ ମୋତେ ଦେଖିବାକୁ ମିଳୁନାହିଁ।
ଯିବାକୁ ପଡୁନି ଏବେ ଆପଣ ଦେଖନ୍ତୁ। ଗୋଟେ ଉଦାହରଣ ଯଦି ଆମେ ନବା। ଏବେ କରୋନା ମହାମାରୀ ପାଇଁ ଆମର ଗୋଟେ ବର୍ଷ। ବିଦ୍ୟାଳୟ ପୁରା ବନ୍ଦ୍ ରହିଲା।
ହଁ ହଁ ହଁ।
କିନ୍ତୁ ପାଠ ପଢା ଜାରି ରହିଲା। ପିଲା ପାଠ ପଢି ପାରିଲେ। ଫୋନ୍ ଉଁ ଫୋନ୍ ସାହାଯ୍ୟରେ। ଲାପଟପ୍ ଯାହାର ଲାପଟପ୍ ଥିଲେ ସେମାନେ ଲାପଟପକୁ ର। ଉପଯୋଗୀ କରି ନହେଲେ ଫୋନ୍ ସହାୟତାରେ। ସେମାନେ ପାଠ ବି ପଢି ପାରିଲେ ଗୋଟେ ବର୍ଷର ପା ଠ୍ୟକ୍ରମ ପୁରା ପିଲାମାନେ ପାଠ ପଢି ବି ପାରିଲେ ମାନେ ଉଁ ଭାବନ୍ତୁ। ଚିନ୍ତା କରନ୍ତୁ ଆମେ ବର୍ତ୍ତମାନ କେତେ। ମାନେ ବିଜ୍ଞାନ ଯେତିକି ଯେତିକି ଅଗ୍ରଗତି କରୁଚି ତା ସହିତ ଆମେ ବି ସେ ତିକି ଅଗ୍ରଗତି କରୁଚେ। କେବଳ ବିଜ୍ଞାନ ଆଗୁକୁ ବଢୁନି ବିଜ୍ଞାନ ସହିତ ଆମେ ବି ଆଗୁକୁ ବଢୁଚେ। ସବୁ କ୍ଷେତ୍ରରେ କେବଳ ପାଠ ପଢା କ୍ଷେତ୍ରରେ କାହିଁକି? ଆପଣ ଅ ନିର୍ମାଣ କ୍ଷେତ୍ରରେ ଦେଖନ୍ତୁ। ବର୍ତ୍ତମାନ ଯଦି ବିଜ୍ଞାନ ଯେତିକି ଆଗେଇଲାଣି। ବିଭିନ୍ନ ପ୍ରକାର ଯୋଉ ଆମର ଉଁ ଗୋଟେ ମନେ କରନ୍ତୁ ଗୋଟେ। ଘର ତିଆରି କରିବାର ଅଛି ତିଆରି କରିବା ପୂର୍ବରୁ ଆମେ ତାର ନକ୍ସା ପ୍ରସ୍ତୁତ କରିପାରୁଚେ। ସେ ଘରଟି କେମିତି ଦେଖାଯିବ ତା ଦେହରେ କୋଉ ରଙ୍ଗ ଦିଆଯିବ। କେମିତି ଜିନିଷ ଲଗାଯିବ ଆମେ ସବୁ ତାକୁ। ହବା ପୂର୍ବୁରୁ ବି ତାକୁ କଳ୍ପନା କରିପାରୁଚେ ଖାଲି ମାନେ ମନରେ କା ଳ୍ପନା କରିପାରୁନେ ତାକୁ ପୁରା ମାନେ ଉଁ। ବାସ୍ତବିକତାର ତାକୁ ଆମେ କଳ୍ପନା କରିପାରୁଚେ ଯେ ସେଟା କେମିତି ହବ।
ହଁ ଆମର ଯୋଉଟା ମନରେ କଳ୍ପନା କରୁଚେ ତାକୁ ମଧ୍ୟ ହଁ। ତାକୁ ମଧ୍ୟ କଳ୍ପ ମାନେ ବାସ୍ତବିକତା ରୂପ ମଧ୍ୟ ଦେଇ ଦଉଛେ ଆପଣ ଯେମିତି କହିଲେ କି ଏବେ। ହଁ। ଯେମିତିକି କେବେ ଆ ଆସିଲାଣି ଆର୍ଟିଫିସିଆଲି ଇଣ୍ଟେଲିଜେନ୍ସ ପଳେଇ ଆସିଲାଣି ସିଏ ଆଗୁରୁ ଯୋଉ କାମ ପାଇଁ ଆମୁକୁ। ଦୁଇ ଦିନ ତିନି ଦିନ ବହୁତ୍ ବହୁତ୍ ସମୟ ଲାଗୁଥିଲା। ତ ସେଇ କାମ ଏବେ ଗୋଟିଏ ମାନେ ହ ମାନେ ଭିଡିଓ ଅପଲୋଡ୍ କରନ୍ତି ହେଇଯାଉଛି ମାନେ ଗୋଟେ ଚୁ ଟ୍କିରେ ମାନେ କହିବାକୁ ଗଲେ ହେଇଯାଉଛି କାମ ଗୁଡାକ। ଆଉ କାମ ଗୁଡାକ ଏତେ ପୁରା ସରଳ ନିରୀକ୍ଷଣ ଭାବ ମାନେ ନିର୍ଭୁଲ ଭାବରେ ହଉଚି। ତ ସେଗୁଡାକ ମାନେ ବି ଆମେ ମାନେ କଳ ମାନେ କଳ୍ପନା ବି କରିନଥିଲେ ଯେ ଏମିତି ଆଗୁକୁ ଆମେ। ମାନେ ଇଏ କରିବା ବୋଲି ଏମିତି କିଛି ଟେକ୍ନୋଲୋଜି ଆସିବ। କେମିତିକି ଯନ୍ତ୍ରପାତି ଆସିବ କି ଏମିତି କିଛି ଆସିବ। ତ ଆମେ ସେଗୁଡାକ ମାନେ କଳ୍ପନା ବି କରୁନଥିଲେ ଆମ ମାନେ ଦୁବା ଆମର ସେ ଦୂର ଦୂରାନ୍ତ ଯ ମନ ଭାବରେ ନଥିଲା ଯେ, ସେଟା ସେମିତି କିଛି ହବ କି- - ନ୍ତୁ ଆଜିକାଲି ସେଗୁଡ଼ା ଉପଯୋଗ ବଢି ଯାଇଛି ଆଉ ସେଗୁଡ଼ାକ ଯୋଗୁ ଆମେ ମଧ୍ୟ ବହୁତ ଭଲରେ ରହୁଛି ଯେମିତି କିି ଆପଣ ଏବେ କହିବାକୁ ଯାଉଥିଲେ କୌଣସି ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅ ବହୁତ ଜଲଦି ରୋଗର ନିରୁ ମାନେ
ବହୁତ ବହୁତ ଯୋଗ୍ୟ ର ବହୁତ ଶୀଘ୍ର ରୋଗର ନିରୂପଣ କରାଯାଇ ପାରୁ ଚି- -
ହଁ ନିଶ୍ଚୟ ନିରୂପଣ କରାଯାଇ ପାରୁଚି ଆଉ
ଶିକ୍ଷା ଯୋଉ କରାଯାଉଛି ତା ବିଜ୍ଞାନର ଅଗ୍ରଗତି ପାଇଁ ବିଭିନ୍ନ ପ୍ରକାର ଯୋଉ କ କମ୍ପ୍ୟୁଟର ବାହାରିଛି ଯନ୍ତ୍ରପାତି ବାହାରିଛି ତାର ସହାୟତାରେରେ - - ଯୋଉ ପରୀକ୍ଷା ନିରୀକ୍ଷା ପାଇଁ ଆମକୁ ଦରକାର ପଡିଲେ ଗୋଟେ ଗୋଟେ ଦିନ ଲାଗୁଥିଲା ଏବେ ଗୋଟେ ଘଣ୍ଟାରେ ତାର ଆମେ ଫଳାଫଳ ଜାଣିପାରୁଚେ। ତ ତାର ଉଁ ଡାକ୍ତର ମାନଙ୍କୁ ତାକୁ ଉଁ ଉ ମାନେ ଚିହ୍ନି ହରକୁ ଚିହ୍ନିବାରେ ବହୁତ ଜଲଦି ହେଇଯାଉଚି। ବହୁତ ଶୀଘ୍ର ହେଇପାରୁଚି। ଗୋଟେ ରୋଗୀ ସାଙ୍ଗେ ସାଙ୍ଗେ ତାର ଅଁ ଚିକିତ୍ସା ପାଇପାରୁଚି।
ଆଜ୍ଞା, ନିଶ୍ଚୟ ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବାକୁ ଚାହୁଁଚି। ଆଜ୍ଞା। ମୁଁ ଗୋଟେ ଉଦାହରଣ ଦେବାକୁ ଚାହୁଁଚି ଆ ଦେଖନ୍ତୁ ମୁଁ ଗୋଟେ ତ ଆଜିିକି ହେଇଯିବ ଛଅ ବର୍ଷ ତଳେ ମୁଁ ମୋର ମେଲୋ ଯେତେବେଳେ ଜର ହେଇଥିଲା ମୁଁ ମ୍ୟାଲେରିଆ ଆଉ ଡେଙ୍ଗୁ ଟେଷ୍ଟ କରିଆକୁ ଯାଇଥିଲି। ତ ସେତେବେଳେ ମାନେ ମ୍ୟାଲେରିଆ ରିପୋର୍ଟ ଆଉ ଡେଙ୍ଗୁ ରିପୋର୍ଟ ଆସିବା ପାଇଁ ମତେ ଦୁଇ ଦିନ ଲାଗିଯାଇଥିଲା। ଛଅ ବର୍ଷ ତଳର କଥା କହୁଚି କିନ୍ତୁ ଆଜି ମୁଁ ମୋର ଗୋଟେ ସାଙ୍ଗକୁ ନେଇକି ଯାଇଥିଲି ତାହାର ଟିକେ ଜ୍ୱର ଦେଢ ମାସ ହେଲାଣି ତା ଦେହର ଜର ରହୁଛି କମୁନାହିଁ। ତାକୁ ଆଜି, ଆଜି ସେ ସରକାରୀ ଡାକ୍ତରଖାନା ନେଇକି ଯାଇଥିଲି। ସେମାନେ କହିଲେ ଟେଷ୍ଟ କରନ୍ତୁ। ସେ କେତେ ଗୁଡ଼େ ଟେଷ୍ଟ ଲଥିଲେ ସି ବି ସି ସବୁ ଲେଖିଥିଲେ। ତ ସେଗୁଟା ସବୁ ଟେଷ୍ଟ କରିବାକୁ କହିଲୁ ତ ସରକାରୀ ହସ୍ପିଟାଲରେ ଜାଣିଥିବେ ଆପଣ କେତେ ଭିଡ ରହୁଚି। ତ ସେଠାରେ ସବୁ ମାନେ ସମ୍ବଵ ହୋଇ ପାରିଲା ନାହିଁ ଆମେ ଆସିଲୁ ଗୋଟେ ବେସରକାରୀ ସଂସ୍ଥା କୁ ଯେଉଁଠିକି ଆମେ ସୁବିଧା ଜଲଦି ଆଉ ମାନେ ନିର୍ବୁଲ ଭାବରେ ବି ମାନେ ଟେଷ୍ଟର ରିପୋର୍ଟ ପାଇପାରିବୁ।
ଅପେକ୍ଷା କରୁ ତ କମ ଗହଳି ତେଣୁ ଟିକେ ଶୀଘ୍ର ହେଇଯିବାର ଅଛି।
ତ ପୁରା କମ କହଳି ଥିଲା ତ ସେମାନେ କଂ କଲେ ନା? ଆମକୁ ବ୍ଲଡ ନେଇଗଲେ। ସେଏ କହଲେ ଅଧଘଣ୍ଟା ଭିତରେ ରିପୋର୍ଟ ପଳେଇ ଆସିବ। ମୁଁ ପୁରା ମାନେ ଆଶ୍ଚର୍ଯ୍ୟି ଯେ ଅଧଘଣ୍ଟା ଭିତରେ କେମିତି ରିପୋର୍ଟ ପଳେଇ ଆସିବ। କଣ ହେଇଯାଇଚି ତାପରେ ମୁଁ ତାଙ୍କ ସାଙ୍ଗେ ଟିକେ ଭଲସେ କଥା ହେଲା ପରେ ସେମାନେ କହିଲେ- - ଭାଇ ଆଗରୁ ଯୋଉ କାମରେ ସବୁ ଲାଗୁଥିଲା ବହୁତ ସମୟ ଲାଗୁଥିଲା ଏବେ ସେଗୁଡା ଜଲଦି ହାତ ପାହାନ୍ ମଧ୍ୟଯାଉଛି ଚୋଟକିରେ ମଧ୍ୟ ହେଇଯାଉଚି। ତ ଆପଣ ଟେନସନ ନିଅନ୍ତୁନି ମାନେ ସବୁ କାମ ନିର୍ବୁଲ ଭାବରେ ହବ ଆଉ ରିପୋର୍ଟ ମଧ୍ୟ ଠିକ ଆସିବ। ଆଉ ସତ କୁ ସତ ମଧ୍ୟ ସିଏ କଣ ନା ଅଧଘଣ୍ଟା ଭିତରେ ଆମକୁ ତିନିଟା ପରୀକ୍ଷ ରିପୋର୍ଟ ଦେଇଦେଲେ। ଦେଇଲା ପରେ ତ ମୋରେ ଟିକେ ଡାଉଟ୍ ହଉଥିଲା। ଟ ମନରେ ଦ୍ୱନ୍ଦ୍ୱ ଥିଲା ଆଉ ଏ ମାନେ ମାନେ ପଇସା ନେବା ଚକର ରେ ଆମକୁ ଠକି ଦଉନାହାଁ ତ। ତମ ମନେ ଟେ ଦ୍ୱନ୍ଦ ଥିଲା ତୋ ପାଖରେ ଆଉ ଗୋଟେ ମେଡିକାଲ ମେଡିସିନ ଷ୍ଟୋର କୁ ଗଲି। ତାଙ୍କୁ ପଚାରିଲି ଭାଇ ଆପଣଙ୍କର ଏଯୋଉ ମ୍ୟାଲେରିଆ ଡେଙ୍ଗୁ ଟେଷ୍ଟ କରୁଚନ୍ତି ତାର ରିପୋର୍ଟ ମାନେ ପରୀକ୍ଷା ରିପୋର୍ଟ କେ ତେ ସମୟ ଭିତରେ ଆସୁଚି, ସେମାନେ କହିଲେ ଭାଇ ମ୍ୟାକ୍ସ ଟୁ ମ୍ୟାକ୍ସ ମାନେ ଅ ଅଧିକାଂଶରେ ଲାଗିବ ଆଉ ଅଧଘଣ୍ଟାରୁ ପଇଁଚାଳିଶ ମିନିଟ୍ ସମୟ ଭିତରେ ପଳେଇ ଆସିବ। ମୁଁ କହିଲି କଣ ଏତେ ଜଲ୍ଦି କେମିତି ଆପଣମାନେ ସବୁ କରିଦଉଚନ୍ତି? ସେମାନେ ମତେ କହିଲେ କି ଆଉ ଆପଣ ଗୋଟେ ଥର ଆମ ଜାଗାକୁ ଆସିକି ଦେଖନ୍ତୁ, ଆପଣ ବି କେତେବେଳେ ବ୍ଲଡ୍ ନେଇଯିବେ କାହାର ରକ୍ତ ନେଇଯିବେ ତାପରେ ଯେତବେଳେ ଆପଣ ମେସିନ ରେ ପକେଇଦେବେ ତା ଅଟୋମେଟିକ୍ ଦେଖିବେ ସେ ରିପୋର୍ଟ ଜେନେରେଟ୍ ହେଇଯିବ। ଆଉ ଆପଣ କିଛି କରିବାକୁ ମଧ୍ୟ ପଡିବ ନାହିଁ, ଆଗୁରୁ ଆମେ କଣ କରୁଥିଲେ କ୍ୟାସେଟ୍ ଯୋଉ କ୍ୟାସେଟ୍ ରହୁନି ବ୍ଲଡ୍ କରିବା ପାଇଁ, ସେ କ୍ୟାସଟ୍ ରେ ପକେଇ ସବୁ ଦେଖୁଥିଲେ କିନ୍ତୁ ଏବେ ସେମାନେ ମେସିନ୍ ରେ ପକେଇ
ରକ୍ତ କୋଷିକାକୁ ଗଣା ଯାଉଥିଲା, ଜଣେ ଗଣୁଥିଲେ ଏବେ ନିଜକୁ ଗଣିବାକୁ ପଡୁନି।
ହଁ।
ମ୍ପୁଟର ଗଣି ଦଉଚି, ତେଣୁ ମାନେ ଆମେ ଦେଖିଆକୁ ଗଲେ ଆମେ ନିଜେ ମାନେ କମ୍ ସମୟରେ ବି କରିପାରୁଚେ, ଆମ ଉପରେ କ କାର୍ଯ୍ୟଭାର ଯୋଉ ଚାପ ରହୁଥିଲା ସିଏ ବି କମି ଯିବାକୁ ବସିଲାଣି।
ନିଶ୍ଚୟ ଭାଇ, ସେ ବିଜ୍ଞାନର ଅଗ୍ରଗତି
ଉଦାହରଣ ଦେଲେ ଏଇ ପରୀକ୍ଷା ନିରୀକ୍ଷା କଥାକୁ ନେଇକି।
ହଁ।
ଏବେ ମୁଁ ମାନେ ଗୋଟେ ଆପଣଙ୍କୁ ଛୋ ଟ ଉଦାହରଣ ଦଉଚି, ଗୋଟେ ବର୍ଷ ତଳେ ମୁଁ ନିଜେ ଗୋଟେ ପଢୁ ମାନେ ଗୋଟେ ଲେଖରୁ ପଢୁଥିଲି ବର୍ତ୍ତମାନ୍ ଗୋଟେ ଏବେ ଆଗୁରୁ ଯୋଉ ରୋଗୀର ଅସ୍ତ୍ରୋପଚାର ହଉଥିଲା। ଡାକ୍ତର ଙ୍କୁ ନିଜେ ରହିବାକୁ ପଡୁଥିଲା, ଏବେ ମ ଏବେ ଏମିତି ବର୍ତ୍ତମାନ ବିଜ୍ଞାନ ଆମର ଆଗ ଆଗକୁ ବଢିଗଲାଣି ଯଦି ଜଣେ ଡାକ୍ତର ସିଏ ଆମେରିକରେ ବସିଚନ୍ତି ସିଏ ସେଇଠି ବସିକି ତାଙ୍କ ହାତରେ କିଛି ମାନେ ଆମର ଯୋଉ ନୂଆ ଯନ୍ତ୍ରପାତି ବାହାରିଲାଣି ବିଜ୍ଞାନର ଅଗ୍ରଗତି ସହି ଯୋଉ ଜିନିଷ ବାହାରିଲାଣି ସେ ସେଇଠି ବି ଥାଇକି ବି ମନେ କରନ୍ତୁ ଆପଣ ଯୋଉ ଗୋଟେ ରୋଗୀ ଅଛି, ମନେକର ଭୁବନେଶ୍ୱର ସହ ରରେ ଅଛି ଗୋଟେ ହସ୍ପି ମାନେ ଡାକ୍ତରଖାନାରେ ଅଛି ତ ସେ ଆମେରିକାରେ ବସିକି ବି ସେଠୁ ବି ଅମ୍ ମାନେ କମ୍ କମ୍ପ୍ୟୁଟର୍ ଯୁଗରେ କମ୍ପ୍ୟୁଟର୍ ସାହାଯ୍ୟରେ ଭବନେଶ୍ୱରରେ ଗୋଟ ପେସେଣ୍ଟ ଶୋଇଥିବା ପେସେଣ୍ଟ ର ଅପରେସନ୍ ବି କରିଦେଇ ପାରୁଚନ୍ତି।
ହଁ ଭାଇ ଏଇଟା ମୁଁ-ମୁଁ ମଧ୍ୟ ସମାଜରେ ଖବର କାଗଜରେ ପଢିଥିଲି ଯେ ରୋବୋଟ ଦ୍ଵାରା କିମ୍ବା କମ୍ ଷ୍ଟେଜ୍ ଦ୍ଵାରା ସେମାନେ ନିଜର ଅସ୍ତ୍ରୋପଚାର ମଧ୍ୟ
ଅସ୍ତ୍ରୋପଚାର ବି